ହଜ୍ା
ଆ
ହ୍ୟାଲୋ ଆପଣଙ୍କ ନାମ କଣ?
ମୋ ନାଁ ସଞ୍ଚିତା।
ଆ ଆଚ୍ଛା ଆଚ୍ଛା।
ଆଉ ତମ ନାଁ?
ମୋ ନାଁ ବଂଶିତା।
ଆଛା ଆମ ନାଁ ଟା ସେମ୍ ଅଛି ଆଉ
ଆଜ୍ଞା।
ହଁ ତ କଣ କରୁଛନ୍ତି?
ମୁଁ ମୁଁ ଏଇ ଯାଇଥିଲି ବାହାରକୁ କିଛି ସମୟ ଆଗରୁ ଖାଇବାକୁ ଆଣିବା ପାଇଁ ଆଉ ଟିକେ ବାହାରେ ଖାଇବା ପାଇଁ ତ ଏବେ ଆସିଲି କିଛି ସମୟ ଆଗରୁ ଜଷ୍ଟ ଘରେ ଆସି ପହଞ୍ଚିଲି ଆଉ।
ଆଚ୍ଛା ତ କୁଆଡେ ହେଇଥିଲେ?
ଆପଣ ଓୟୁ ଏ ଟି ଜାଣିଛନ୍ତି?
ଅ ଓୟୁ ଇ ଟି ହଁ କଲେଜ ଟା ନା?
ହଁ ଓୟୁଟି କଲେଜ ଛକ ପାଖରେ ଗୋଟେ ଅଛି ଫୁଲ ଷ୍ଟଲ୍ ଅଛି। ସେଠି ବହୁତ ପ୍ରକାରିଆ ଖାଇବା ବସେ ସେ ଖାଇବା ଆଣିବା ଯାଇଥିଲି ଆଉ।
ଆଚ୍ଛା ଏମିତିଆ କଥା ତାହେଲେ।
ହଁ। ସେଠିକ ଯାଇଥିଲି ମୁଁ ଏମିତି ଛଣା ରୋଲ ଖାଇଲି। ଟିକେ ରୁହନ୍ତୁ ଟିକେ ରହିଥାନ୍ତୁ।
ହଁ ହଁ। ! ! ! ! ! ! ! ! ! !
ଛଣା ରୋଲ ଅ ରୋଲ ଛଣା ହଉଥିଲା ସେଇଟା ଗୋଟେ ଯା ମାନେ ଭଲ ଦିଅନ୍ତି। ପନିର ରୋଲ ଛଣା ମସରୁମ ରୋଲ ଛଣା। ଦିଅନ୍ତି ସେଟା ମୂଲ୍ୟ ମାତ୍ର ପଚିଶି ଟଙ୍କାରେ ବହୁତ ଭଲ ସ୍ଵାଦିଷ୍ଟ ଲାଗେ ସେଟା ଖାଇଲି। ଆଉ ମୋମୋ ଖାଇଲି ହରିଆଲି ମୋମୋ ସେଇଟା ଷାଠିଏ ଟଙ୍କା ପ୍ଲେଟ ଥିଲା ଛଅ ଟା ପିସ୍ ଦେଇଥିଲା ସେଇଟା ବି ଖାଇକି ଆସିଲି ତାପରେ ଘର ପାଇଁ ଏମିତି ସେଇ ଛଣା ରୋଲ ରୁ ନେଇ ଆ ଆସି ଚାରିଟା ଆଉ ଆଉ ଆଇଁଷ ମମୋ ନେଇକି ଆସିଛି ଘରୁ ଖାଇବା ପାଇଁ ଆଉ
ଆଚ୍ଛା ଏମିତି କଥା ତାହେଲେ ଭଲ ଭଲ ଜିନିଷ ଆଣିଛନ୍ତି ଆଉ
ନିହାତି ନିହାତି ଆଜ୍ଞା ଭଲ ଭଲ ଜିନିଷ ସେଟା ସବୁ ଖାଇବା ପାଇଁ
ହଁ ମାନେ ପାଟିକୁ ବହୁତ ସୁସ୍ୱାଦୁ ର ଦିଏ
ପାଟିକୁୁ ସୁସ୍ୱାଦୁ ଆଜ୍ଞା ନିହାତି ପାଟିକୁ ତ ଭଲ ଟେଷ୍ଟ ଲାଗୁଥିଲା ସେଇଟା ତ ପେଟ ତ କିଛି ଖରାପ ହେଇନି ଯେ ସେଥରେ ତା ଖାଇଛି ଦେଖାଯାଉ ଆଉ
ହଁ ସେ ମୁଁ ବି ଶୁଣିଥିଲି ସେଇ ଜାଗାରେ ଖାଇବାକୁ ମାନେ ବହୁତ ଭଲ ମିଳେ ମାନେ ମୂଲ୍ୟ ବି ଯେତେ ଭଲ ତ ସ୍ଵାଦ ବି ସେତେ ଭଲ
ଆଜ୍ଞା
ହୁଁ ଆଉ କଣ କୁହନ୍ତୁ କଣ ଆଉ କଣ ଖାଇବାକୁ ସେଇଠୁ ଭଲ ପାଆନ୍ତି
ଆଉ ସେଇଠି ଏମିତି ଅଛି ପନିର ଛଣା ଆଉ ବେବିକଣଷ୍ଟିକ ଛଣା ଖାଇବେ ସେଇଟା ବି ଭଲ ମାନେ ପା ଟିକେ ସ୍ଵାଦ ଲାଗିବ ଖାଇବା ମେନ୍ କଥା ସେଇଟା ଟିକେ ଦୂର ରହିଯାଉଛି ଦୂରରେ ରହିଯାଉଛି
ହୁଁ ହଁ ହଁ ଠିକ କହିଲେ ଇ ଇଠ ତ ଦୂର ହେଇଯାଉଏଛି
ଆପଣ ଜାଣିଛନ୍ତି ଆଉ କେମିତି କଣେ ଯିବା ରାସ୍ତା
ଆ ଜିବା ରାସ୍ତା ତ ମୋ ସାଙ୍ଗ ଜାଣିଛ ମୋ ସାଙ୍ଗ ସହିତ ଯାଏ ଆଉ
ଅ ସେ ଯିବାସ୍ତେ ସହଜ ବହୁତ ସହଜ ସେମତି କିଛି ନାହିଁ ଆପଣଙ୍କୁ ବସ କଳ୍ପନା ରୋଡ ହେଇକି ଆପଣଙ୍କୁ ଯିବାର ଅଛି ପୁରା ଆମର ଶିଶୁ ଭବନ ଛକ ପୋକ ଯାଇଁ ଯିବାର ଅଛି ଶିଶୁ ଭମ କ ଟୁଆଡେଙ୍କିିବନି ସିଧା ସିଧ ସିଧ ସିଧ ସିଧା ପୁର ଏୟାରପୋର୍ଟ ଛକ ହେଇ ହେଇ ହେଇ ହେଇ ପୁରାଧା ଯିବେ ସିଧା ଯାଇଯାଇ ପୁରା ଇ ଗୋଟେ ପାଖର ପାଖରେ ଯୋଉ ଛକ ଅଛି ଠିକଁ ଅଟକିବେ ବରଗଛ ବରଗଛ ପାଖରେ ଟ୍ରାଫିକ ସିଗ୍ନାଲ ପାଖରେ ଅଟିବେ ଟ୍ରାିକ ଟ୍ରାଫିକ୍ ଛାଡିବ ଯା କଣ ଡାହାଣ କଟିଯିବେ
ହଁ ମୁଁ ତ ଥରେ ଯାଇଥିଲି କିନ୍ତୁ ଖାଇବା ଉଦ୍ଦେଶ୍ୟରେ ତ ଯାଇନଥିଲି ଅ କିନ୍ତୁ ଯ ତ ତମେ କହିଲ କି ସେଇ ଜାଗାରେ ମାନେ କେତେ ଭଲ ଖାଇବା ଜିନିଷ ସବୁ ଅଛି ତ ମୁଁ ପୁଣି ଥରେ ଯିବି ଯିବି ବି ତ ନିହାତି ଯାଇକି ସେଇଠୁ କିଛି ଖାଇବା ଜିନିଷ ଖାଇବି ଘର ପାଇଁ ନେଇକି ଆସିବି ଆଉ
ଆ୍ଞ ଆଜ୍ଞା ଆଉ ଆପଣ ଆମ ବରଡ଼ ପାଖରେ ଅଛି ଡଲିସିଅସ୍ ଫୁଡ ଘରୋଇ ଖାଦ୍ୟ ସେଠି ଆପଣ କେବେ ପଢୁ ଖାଇବେ ପଚିଶ ଟଙ୍କାରେ ପାଞ୍ଚଟା ପିସ୍ ପଡୁ ଦିଅନ୍ତି ଚଟଣିୀ ତିନି ପ୍ରକାର ଦିଅନ୍ତି ବହୁତ ସ୍ଵାଦ ଲାଗେ ପଢୁ ତାଙ୍କର
ଆଚ୍ଛା ତ ପଡୁ ମାନେ କେମିତିଆ ପ୍ରକାର ଖାଦ୍ୟ ସେଇଟା
ପଡୁ ହଉଛି ଗୋଟେ ବିରି ଜାତୀୟ ଖାଦ୍ୟ ଯୋଉ ପିଠା ଆଣ ଆପଣ ଜାଣିଥିବେ ତ
ହଁ ହଁ ହଁ
ହଁ ସେ ସେମିତିଆ ଟାଇପ ର ସେ ଆଣ ପତଳା ପତଳା ହେଇଥିବ ପୁରା ପାଣିଆ ପାଣିଆ ଆଣ ହେଇଥିବ ଏଇଥିରେ ଏଠିକ ଟିକେ ଛୁଙ୍କ ଦିଆ ହୋଇଥିବ ଟିକେ ବୁଟ ପଡିଥିବ ଆଉ ଟିକେ ଗା ଜର ଟିକେ ଏମିତି ପଡିଥିବ ଆଉ ସେଥିରେ ଯୋଉ ଭୃଷାଙ୍ଗ ପତ୍ରର ଛୁଙ୍କ ଦିଆଯାଇଥିବ ତ କଣ ହବ ନା ପଡୁର ଗୋଟେ ମେସିନ୍ ଅଛି ପିଠା କରିବା ପଡୁ ମେସିନ ଗୋଲ ଗୋଲ ଗୋଲ ଗୋଲ ପିଠା ହେଇଥିରେ ହବ ସେଇଥିରେ ସେଇଟାକୁ ମାନ ପକେଇ ଦେଇକି ସେଇ ଉଁ, ବିରି ପାଣି ଟା କୁ ପକେଇ ପକେଇ ପକେଇ ଦବ। ପକେଇ ସାରିଲା ପରେ ସିଏ ତେଲ ଦେଇ ରଖିଥିବ ସିଏ ଅଟୋମେଟିକ୍ ଉଁ, ପି-ଗୋଟେ ଗୋଟେ ଗୋଲ ଗୋଲ ଗୋଲ ପିଠଉ ଟାଇପ୍ ର ହେଇକି ବାହାରିବ। ତାକୁ ଚଟଣୀ ଲଗେଇ ଖାଇବ, ପାଟିକୁ ଏକଦମ ସ୍ଵାଦ ଲାଗିବ। ପଚିଶ ଟଙ୍କାରେ ସେମାନେ ଦିଅନ୍ତି। ଆଗରୁ ତାର ମୂଲ୍ୟ କୋଡିଏ ଟଙ୍କା ଥିଲା। ଏବେ ତା ମୂଲ୍ୟ ସେମାନେ ପଚିଶ ଟଙ୍କା କରିଦେଇଛନ୍ତି ଆଉ। ଆଉ ପାଞ୍ଚ ଟଙ୍କା ଲେଖେ ବଢେଇ ଦେଇଛନ୍ତି ଆଉ।
ତ ପ-ପଡୁ ଟା କଣ ନିଜେ ଘରେ ବନେଇ ହବନି?
ନିହାତି ବନେଇ ହବ ବଡୁ ନିଏ ଘରେ। ବାକି ପଡୁ ପାଇଁ ପଡୁର ସେଇ ଯୋଉ ଯନ୍ତ୍ର ଟା ଦର କାର ଯୋଉଥିରେ ପଡୁ ହୁଏ। ବିନା ପଡୁ ଯନ୍ତ୍ରରେ ସେ ପଡୁ ହେଇପାରିବ ନାହିଁ।
ମାନେ ସ୍ଵାଦ ଯ-ଯଦି ଜଣ କେ ବିନା ଯନ୍ତ୍ରରେ ବନେଇବାକୁ ଚେଷ୍ଟା କଲା। ଆଁ, ପୁଢା ପୁୁରି ସେଇ ରୂପରେ ତ ବନେଇ ପାରିବନି। କିନ୍ତୁ ସ୍ଵାଦରେ ତ ବନେଇ ପାରିବ।
କହିପାରିବିନି ଆଜ୍ଞା କାନ ସ୍ଵାଦ ହଁ ବନେଇ ଚାହେଁ ଜ-ଜଣେ ଯଦି ଜାଣିଚି ପଡୁ କେମିତି ବନାନ୍ତି ତ ସେ ବନେଇ ପାରିବେ। ନହେଲେ ଟିକେ ଅସ୍ ମାନେ ଅସ ଟିକେ ଅସୁବିଧା ହେଇପାରେ ଆଉ ସେଇଟା ହଉଛି କଥା।
ଆଚ୍ଛା, ଏମିତିଆ କଥା ତାହେଲେ, ବୁଝିପାରିଲି ଆଉ। ଆଉ କଣ ଭଲ ଖାଇବା ଜାଗା ସବୁ ଯାଣିଛନ୍ତି ମୋତେ ଟିକେ କ- କହୁନାହାନ୍ତି?
ଆଉ ଆପଣ ଖାଇବେ ଯିବେ ଯେମିତି କିି ଆମର ଯୋଉ ମହର୍ଷି ଅ, ନେଚୁରାଲ୍ ଲ କଲେଜ୍ ଶୁଣିଥିବେ ଆପଣ ତା ପାଖର ଅଛି ବି ଏମ୍ ସି ଭବାନୀ ମୋଡ୍ ଉଁ, ବି ଏମ୍ ସି ଭବାନୀ ମୋ ସାମ୍ନାରେ ଅ ଛି। ମଉସା ମୋମୋ, ଆଉ ଗୋଟେ ଅଛି ଏ ଉଁ, ଆଉ ଗୋଟେ ଅଛି ଡିଲିସିଅସ୍ ମୋମୋ ତାଙ୍କର ମୋମୋ ଆପଣ ଖାଇବେ। ସେଟା ବି ବହୁତୁ ସ୍ଵାଦ, ମାନେ ଏତେ ସ୍ଵାଦ ଯେ ଆପଣ ସେମିତିଆ ମୋମୋ କୋଉଠି ଜୀବନେ ଖାଇନଥିବେ। ଏମତି ଆପଣଙ୍କୁ ଲାଗିବ ଆ ପଣ ଚିକେନ୍ କୁ ପୁରା ରିୟଲ୍ ଚିକେନ୍ କୁ ସ୍ଟିମ୍ କରି ଖାଇଲେ ଯୋଉ ସ୍ଵାଦ ତାଙ୍କ ମୋମୋ ସେଇ ସୁୁ ସେଇଭଳିଆ ସ୍ବାଦ। କିଛି ଆପଣ ଏ ସେ ଭେଦଭାବ ପାଇବେନି। ଅଲଗା ସବୁଠି ଆପଣ ଖାଇବେ ଆପଣଙ୍କୁ ମୋମୋ ରେ କିସ୍ ନା କିଛି ଉଁ, ମିଶିଥା ଲାଗିବ। ତାଙ୍କ ମୋମ ଆପଣ ଖାଇବେ ଆପଣଙ୍କୁ ପୁରା ସ-ପୁରା ନିର୍ମଳ ସଫା ଲାଗିବ ଆଉ ଏକଦମ୍ ଭଲ ଲାଗିବ ପାଟିକୁୁ ସ୍ଵାଦ। ଲାଗିବ।
ଆଚ୍ଛା ଆପଣ କହିଛନ୍ତି ତ ମୁଁ ନିହାତି ଯାଇକି କେବେ ଗୋଟେ ଖାଇବି ଆଉ। ଆରେ କଥା କଣିକି ମୁଁ ମାନେ କଣ କହିଲ ସେ ଜାଗାକୁ ସବୁ ଯାଇଛି। କିନ୍ତୁ ଏତେ ଭଲ ଖାଇବା ଜିନିଷ ସବୁ ମିଳେ ବୋଲି ମୁଁ ଜାଣିନି।
ଆଚ୍ଛା, ଆଚ୍ଛା, ବୁଝିପାରୁଚି ଆପଣଙ୍କ କଥା।
ହଁ ତ ଆପଣଙ୍କ କଥାବାର୍ତ୍ତ ରୁ ଲାଗୁଛି ଆ, ମାନେ ଆପଣ ଭାରି ଖାଦ୍ୟ ପ୍ରିୟ ବୋଧେ?
ହଁ ମୁଁ ଟିକେ ଖାଦ୍ୟ ପ୍ରିୟ। ମାନେ ମୁଁ ଯୋଉଠି ଯାଏ ସେଇଠି ଭଲ ଖାଇବା ଟିକେ ଖୋଜେ। ଭଲ ଖାଇବା ଥିଲେ ମୋ ତେ ଟିକେ ଭଲ ଖାଇବା ଟିକେ ହେଇଗଲେ ମୋତେ ଭଲ ଲାଗେ। ଆଉ ଯଦି ପଇସା ଖର୍ଚ୍ଚ କରିଥିବ, ଏତେ ବାଟ ଯାଇଥିବ ଯଦି ଖାଇବା ଟା ସେତିକି ତୋମ ମନକୁ ଶାନ୍ତି ନ ଦବ। ତ ସେଇଟା ମୋତେ ଭଲ ଲାଗେନି। ମୋ ସେନ୍ ସେଇ ଦିନ ଟା ଉଁ, ମନ ପୁରା ଖରାପ ହେଇଯାଏ।
ହଁ ଯାହା କହିଲେ ଠିକ କହିଲେ। ମାନେ ଏତେ ଦୂର ଜାଗାକୁ ଯିବ କିନ୍ତୁ ଗୋଟେ ଖାଇବାକୁ ଭଲ ଜିନିଷ ପାଇବନି ତ ମନ ତ ଯେମିତି ହେଲେ ଖରାପ ହବ ହିଁ।
ନିହାତି। ଆଉ ଆପଣ କୋଉ ଜାଗା କଣ ଜାଣିଛନ୍ତି ଭଲ ଖାଦ୍ୟ ଉପରେ କି ଏବେ ଖାଇଥିବେ ନିହାତି?
ମୁଁ ତ ବେଶୀ କୌଣସି ଜାଗା ବୁଲିନି। କିନ୍ତୁ ଯେତିକି ଜାଣିବାରେ ମୁଁ ଆମ ଘର ପାଖରେ ଅଛି ଗୋଟେ ବିଜେପ ଷ୍ଟଲ୍ ଫୁଡ୍ ଷ୍ଟଲ୍ ଟାଇପ୍ ର ମାନେ କ- ଯେ ସେଇଠି ଗୋଟେ କଲେଜ୍ ଅଛି। ତ ଗୋଟେ ଫୁଡ୍ସ ଟଲ ମାନେ ଅଛି ପୁରା ଏପଟେ ରୋଡ୍ ଏପଟେ ସେପଟେ ଅଛି। ଯାହା ଦ୍ବାରା ପିଲାମାନେ ଆସିକି ଖାଆନ୍ତି। ତ ମାନେ ଏଇଠା ଗୋଟେ ବିଜେ ଫୁଡ୍ ଷ୍ଟଲ୍ ନାଁ ରେ ପ୍ରସିଦ୍ଧ ଏଇ ଜାଗା ଟା। ତ ମାନେ ଏ ଏଇ ଜାଗାରେ ବହୁତ ପ୍ରକାର ଖାଦ୍ୟ ତ ମିଳେନି କିନ୍ତୁ ମୁୋ ହିସାବରୁଖ ଦେଖିବାକୁ ଗଲେ ଏଇ ଜାଗାରୁ ଆମେ ବିରିୟାନୀ ରୋଲ ଚାଉମିନ ମୋମୋ ଦହିବରା ସବୁ ଖାଉ ପାସ୍ତା ବି ହଉ ଫ୍ରାଇଡ ରାଇସ୍ ବି ହଉ ଖାଉ ମାନେ ଭଲ ଭଲ ଲାଗେ ମାନେ ବହୁତ ସ୍ଵାଦିଷ୍ଟ ଆପଣ ଯେତିକି ମାନେ କହୁଛନ୍ତି ଯୋଉୟୁ ହଉ ମଉସା ମୋ ହଉ ଏଇସବୁ ଜିନିଷରେ ମାନେ ବହୁତ ମାନେ କହିଲେ ମାନେ ତାରିଫ କଲେ ଏ ଯବୁ ଜିନିଷ ବିଷୟରେ ଅ ଏ ଏଇ ସବୁ ବିଜେପି ଖ ସେତେ ତାରିଫ ନୁହଁ ନାହିଁ କିନ୍ତୁ ଯେତିକି ବି ଅଛି ବହୁତ ଭଲ ଅଛି ତ ମୁଁ ଯେତିକି ଖାଇଛି ମୁଁ ଏଇଠୁ ହିଁ ଖାଇଛି
ଆଚଛା ଆଚ୍ଛା କଣ କଣ ଖାଇଛନ୍ତି
ମୁଁ ବିରିୟାନୀ ଖଥାଏ ମାନେ ଆମ ଘର ପାଖରେ ବିରିୟାନୀ ଯୋଉ ମିଳେ ବିରିୟାନୀ ଟା ବହୁତ ସ୍ଵାଦିଷ୍ଟ ମାନେ ସେ ବିରିୟାନୀର ମାନେ ସ୍ଵାଦ ତା ତା ରୂପ ସବୁ ମୋ ମନରେ ପୁରା ଲାଖି ଯାଇଛି ସେ ଏତେ ସ୍ଵାଦିଷ୍ଟ ଆଉ ଆଉ ଗୋଟେ ମାନେ ଗୋଟେ ଠେଲା ଗାଡି ମତେ ଆସେ ତାଙ୍କ ଠେଲା ଗେରିରୁ ମୁଁ ଚାଉମିିନ ମଞ୍ଚୁରିଆନ ଏଗୁଡା ଖାଇଛି ଆଉ ଫ୍ରାଏଡ କରଣ ଯୋଉ ମାନେ ଛଣା ମକା ହେଇଥିବ ମୁଁ ସେଗୁଡାକ ବି ଖାଇଛି ମାନେ ବହୁତ ସ୍ଵାଦିଷ୍ଟ ବହୁତ ସ୍ଵାଦିଷ୍ଟ ଗୁଡା ସବୁ
ଆଚ୍ଛା ବୁଝିପାରୁଥିଲି
କିନ୍ତୁ ମୂଲ୍ୟ ତ ତା ଦାମ୍ ମୂଲ୍ୟ ଟା ଟିକେ ଅଧିକ ହେଇଯାଉଛି ଆଉ ଯେମିତି କି ଆମର ମଞ୍ଚୁରିଆ ଗୋଟେ ପ୍ଲେଟ ରୁ ଅ ଅଶୀ ଟଙ୍କା ନେଉଛନ୍ତି
ଆଚ୍ଛା ଆଚ୍ଛା
ହଁ ମାନେ ଅଶୀ ଟଙ୍କା ହିସାବରୁ ତା ପରିମାଣ ବି ଟିକେ ଅଧିକ ରହିବା କଥା କିନ୍ତୁ ପରିମାଣ ଟା କମ ଲାଗୁଛି
କେତେ ପିସ୍ ମଞ୍ଚୁରିଆନ୍ ରହୁଛି ଅଶୀ ଟଙ୍କା ପ୍ଲେଟରେ
ଅଶୀ ଟଙ୍କା ପ୍ଲେଟ ରେ ବୋଧେ ନିହାତି ପାଞ୍ଚଟା ପାଞ୍ଚଟା ଖଣ୍ଡେ ଦଉଛି
ମାତ୍ର
ପାଞ୍ଚଟା ନା ଛଅ ଟା କିନ୍ତୁ ମନେ ପଡୁନି
ଆଚ୍ଛା ଆଚ୍ଛା ତଥାପି ପାଞ୍ଚ ଛଟା ଦେଖିବା ଗଲେ ତ ବହୁତ କମ ଅଛି ଅଶୀ ଟଙ୍କିଆ ମୂଲ୍ୟରେ
ହଁ ସେ ସେଥିପାଇଁ ତ ମୁଁ କହିଲି ମାନେ ଏସଥିରେ ମାନେ ମୂଲ୍ୟ ହିସାବରେ ପରିମାଣ ଟିକେ କମ ଲାଗେ
ଓ ଆଚ୍ଛା
କିନ୍ତୁ ଯୋଉ ବିରିୟାନୀ କଥା କହିଲି ଆପଣ ଯଦି ଖରା ବେଳ ଟାଇମ ରେ ଯୋଉ ମାନେ ବାରଟା ଗୋେ ଗୋଟ ଟାଇ ରେ ଯଦି ଆିକଠି ବିରିୟାନୀ ଟା ଖାଇବେ ବିରିୟାନୀ ତ ଆପଣ ବହୁତ ମାନେ ପୁରା ଏତେ ସ୍ଵାଦିଷ୍ଟ ଯେ ପୁରା ମନକୁ ଲାଖିଯିବ
ଁ ବିରିୟାନୀର ମୂଲ୍ୟ କେତେ
ବିରିୟାନୀ ତ ଆଗରୁ ଶହେ ଟଙ୍କା ଥିଲା କିନ୍ତୁ ଏବେ ଟିକେ ଦର ଦାମ ବଢିକି ଶହେ କୋଡିଏ ଟଙ୍କା କରିଦେଇଛନ୍ତି
ଆଚଛା ଆଚଛା ବୁଝିପାରିଲି ଯାହା ହଉ ଭଲ କଥା ଶହେ କୋଡିଏ ଟଙ୍କା ହବ ଛ କିନ୍ତୁ ବିରିୟାନୀର ମାନେ ଭଲ ଅଛି ମାନେ ଯା ଭଲ ଲାଗିବ ତାହେଲେ
ହଁ ମତେ ଲାଗୁଛି ମତେ ମୋ ଘର ଲୋକ କିଏ ଡାକୁଛନ୍ତି ବୋଧେ ମୁଁ ଯାଉଛି ଫୋନ ରଖିକି ଆଉ। ହଁ ହଁ।